ହଁ ସାନ ଭାଇ କୁହ। ନମସ୍କାର ନମସ୍କାର ହଁ ସାନ ଭାଇ ଭଲ ଅଛି ଆଉ। ଭଲ ଅଛି ସାନ ଭାଇ ମୋ କଥା କ୍ଲିଅର ଶୁବୁଝି ସାନ ଭାଇ।
ଆଜ୍ଞା ଆଜ୍ଞା।
ଆଜ୍ଞା ତାହେଲେ ତମ କଥା ହଁ ମତେ କ୍ଲିୟର ଶୁଭୁଛି। ଆଉ କଣ କୁହନ୍ତୁ ଆଜି ତ ଗରମ ଫରମ ଜୋର ହଉଛି ଆମ ଆଡେ ତମ ଆଡେ କେମତି? ଆଁ ଏଇତ ଏଇ ତ ଗରମ ହଉଛି ବାହାରେ ଅଛି ଆଉ। ଜୋର ଆଜି ଗୁଳୁଗୁଳି। କି ଗରମ ଆଉ ବିଦ୍ୟୁ ବିଦ୍ୟୁତ ବି ଆଜି ନାଇଁ।
ବିଦ୍ୟୁତ ବିଦ୍ୟୁତ ତ ଏବେ ସାମ ଆଡେ ବି ନାହିଁ।
ଆଚ୍ଛା ଆଚ୍ଛା। ଗୁଲୁଗୁଳି ଜୋର ହଉଛି ମାନେ ଝାଳ ରୁ ଦେହ ଖାଲି ଦମ ଦମ ହେଇ ଝାଳ ଖାଲି ଦେହରୁ ବଉଛି। ହଁ ବନ୍ଧୁ ଖାଇଥିଲୁ ଖରାବେଳେ ଖାଇଥିଲୁ ଆପଣ ବି ଖରାବେଳେ ଖାଇଥିବେ।
ଆଜ୍ଞା କଣ ଖାଇଥିଲା ଆପଣ?
କଣ ମୁଁ ଖାଇଥିଲି ପଖାଳ ଭାତକୁ ମାଛ ଛେଚା ବଢ଼ି ଚୂୁରା
ପଖାଳ ଭାତ ଆଉ ମାଛ ଚେଚେଡା ବଡି ଚୁଡା ଆଜ୍ଞା ସେ ତ
ହଁ ପେଟ ଥଣ୍ଡାକୁ ମୁଣ୍ଡ ଥଣ୍ଡା।
ଆଜ୍ଞା ଆମ ଓଡିଶାରେ ତ ପଖାଳ ପ୍ରିୟ ଆଉ ସମସ୍ତଙ୍କୁ ସବୁ ଘରେ ତ ପ୍ରାୟତ ଖରା ଦିନେ ମାନେ ପଖାଳ ହଉଛି।
ପଖାଳ ପେଟ ଥଣ୍ଡା ଆଉ ମୁଣ୍ଡ ଥଣ୍ଡା ଆଉ।
ଭଲ କ
ଆଉ କଣ କୁହ?
ଆଉ କଣ କହୁନାହାନ୍ତି?
ଆପଣ ଆଉ ତମର ସବୁ କଣ ଚାଲିଥିଲା ଥରେ ଫୋନ କରିଥିଲେ କହୁଥିଲେ ବନ୍ଧୁ। ଫୋନ କରିଥିଲେ ମୁଁ ତ ଯେହେତୁ ଯାଇପାରଲିିନି ଆପଣଙ୍କ ଭୋଜିରେ ଆଉ ଆପଣଙ୍କ ଭୋଜି କେମିତି? କଣ ଗଲା କୁହନ୍ତୁ? ଆଉ ଦଶ ଫସ କେମିତି କଣ ଗଲା ଘରେ ସବୁ ହଁ?
ଜେଜେମା ମାନେ ମରିଗଲେ।
ଆଜ୍ଞା ବସ ବୋଧେ ଏଜ ହେଇଯାଇଥିଲା ଆଉ ହଁ
ଆଜ୍ଞା ପଞ୍ଚସ୍ତରୀ ବର୍ଷରେ ପଞ୍ଚସ୍ତରୀ ବର୍ଷରେ ନିଜ ଦେହ ତ୍ୟାଗ କଲେ ଆଉ
ଯାହା ହଉ ଏତେ ଯାହା ହଉ ଏତେ ବର୍ଷ ମା ମା ରହିଲି ନା କଣ ଲୋକ? ଏଇନା ଯେମିତିଆ ସବୁ ଖାଇବା ଯେମିତିଆ ସବୁ ସାର ମାର ସବୁ ଯେମିତିଆ ସବୁ ପଡୁଛି ପରିବାରେ ଲୋକ ତ ଷାଠିଏ ପଞ୍ଚାବନ ହଉନି ଲୋକମାନେ ସବୁ ମରିଯାଉଛନ୍ତି। ଯାହା ହଉ ଆପଣ।
ବହୁତ ରାସାୟନିକ ସାର ସବୁ କ୍ଷ ସବୁ କ୍ଷେତ୍ରରେ ରାସାୟନିକ ଜିନିଷ ଇଏ ଉପଯୁ୍କ ଉଚ୍ଚ ହଉଛି ଉପଯୋଗ ହଉଛି। ଦେଖନ୍ତୁ ଆଉ ଜଣେ ଏବେ ଆଗେ ଦେଖନ୍ତୁ ଆଗେ ଯୋଉ ଜାଗାରେ ଯେତିକି ଗୁଣ୍ଠେରେ ପାଞ୍ଚ କିଲୋ। ଖାଦ୍ୟ ହଉଥିଲା ଏବେ ସେଇ ସେଥିରେଉ ଗୋଟେ କୁଇଣ୍ଟାଲ ପର୍ଯ୍ୟନ୍ତ ଖାଦ୍ୟ ଉତ୍ପାଦନ ହଉଛି।
ଆଚ୍ଛା ଆଚ୍ଛା।
ଆପଣ ତ ଜାଣିଥିବେ ଯେତେବେଳେ ବି ଖାଦ୍ୟ ବଢୁଛି ଆ ଖାଦ୍ୟ ଯେତିି ଆଗେ ଆପଣ ଜାଣିଥିବେ ଖାଦ୍ୟର ଅଭାବ ପଢୁଥିଲା।
ଆଜ୍ଞା
ଏବେ କୋଉଠି ଆପଣ ଦେଖିଥିବେ ଖାଦ୍ୟ ର ଅଭାବ ପଡୁଛି।
ନାଇଁ ଏବେ ତ ସ ସଫିସିଏଣ୍ଟ ଖାଦ୍ୟ ସବୁୁଡ ସବୁ ସବୁ ଜିନିଷ ମାଛ ହଉ ମାଉଂସ ହଉ କି ଆମର ପନିପରିବା ହଉ ସବୁବେଳେ ଆମ ଆମ ଗ୍ରାମ ଆମ ଗ୍ରାମରେ ହଉ କି ଆମ ପାଖ ଆଖ ଗାଁ ରେ ସବୁ ଗ୍ରାମରେ ହଉ ନହେଲେ ବି ଆମର ବାହାରୁ ସବୁ ମଗେଇ ଦଉଛନ୍ତିି ଗାଡିରେ ହଁ
ଆଗେ କିଛି ରାସାୟନିକ ସାର ବାହାର ନଥିଲା ଲୋକ ଆଉ କୃଷକ ମାନେ ଆଉ କଣ କିଛି ସାର ପକେଇ ପାରୁଥିଲେ କେବଳ ଖତ ଖତ ଖତରେ ଆଉ ଏମତି ଗୋବରୋବରେ ହଉଥିଲା ଖାଦ୍ୟ ପ୍ରସ୍ତୁତ ମାନେ ଗଛ ଲଗଉଥିଲା ସେଇଥିରେ ଖାଦ୍ୟ ହଉଥିଲା ପ୍ରସ୍ତୁତ ହ ଧାନ ଚାଉଳ ଗହମ ଏମିତି
ଆଜ୍ଞା।
ଏବେ କଣ ଅଛନ୍ତି ସେଇ ଜାଗା ଆପଣ ଗୁଣ୍ଠରେ ଚାରି କିଲି ୟୁରିଆ ମାରିଦଉଛନ୍ତି ୟୁରିଆ ଗଛ ବଢେଇବା ପାଇଁ ୟୁରିଆ ପକଉଛନ୍ତି। ତାପରେ ଗ୍ରୋମର ଏମିତି ବହୁତ ସାରା ରାସାୟନିକ ସାର ପକଉଛନ୍ତି ବିଲରେ।
ଆଜ୍ଞା ଆଜ୍ଞା ଠିକ୍ କଥା କହିଲେ ହଁ।
ଆଉ ଆଗେ ଦେଖନ୍ତୁ ଆଗେ ନଈ ପାଖରେ ଥିବା ଲୋକମାନେ କେବଳ ମାଛ ଖାଇପାରୁଥିଲେ।
ଆଜ୍ଞା।
କାହିଁକି ନା ଆ ଆଣିବାର ଏତେ ଦିନ ମାଛ ତ ରହିପାରିବନି ନା ଏତ ଏବେ ଯେମିତି ଅଛନ୍ତି ସେତେବେଳେ କଣ ବରଫ ଏତେ ନଥିଲା। ଆ ଏବେ ଆପଣ ଅଛନ୍ତି ଥଣ୍ଡା କରିବା ପାଇଁ ଫ୍ରିଜ୍ ଏଦିନ ବ୍ୟବହାର ହଉଛି ଏବେ। ବର ତିଆରି କରିଦଉଛନ୍ତି ସେତେବେଳେ ସେମିତି କିଛି ସୁବିଧା ନଥିଲା।
ଆର ହଉଛି।
ହଁ ବିଦ୍ୟୁତ ଫ୍ରିଜ ବେବ୍ୟହାର ହୁଛି ବିଦ୍ୟୁତ ସେତେବେଳେ ହିଁ ନଥିଲା। କେତେବେଳେ କେମିତି କରିଥାନ୍ତି। ସେତେବେଳେ ବରଫ ଦେଇକି କେମିତି ଆଣୁଥାନ୍ତି ସେତେବେଳେ ମାଛ ଯେତିକି ଦିନ ରହିଲେ ମାଛ ପଚି ଯାଉଥିଲା।
ଆଜ୍ଞା।
ଏବେ କଣ ଅଛି ଏବେ ତ ଦେଖିଥିବେ ଏବେ ସବୁ କ୍ଷେତ୍ରରେ ସବୁ ବି ଯଦି ଫ୍ରିଜ ବରଫ ବାହାରୁଛି କିଛି ବୋଉ ମାଛ ଯାଇକି ଧରିକି ଆଣୁଛନ୍ତି ସମୁଦ୍ରକୁ ମାସେ, ମାସେ, ପନ୍ଦର ଦିନ, ପଚାଶ ଦିନ, ଦେଢ଼ ମାସେ କି ଅଢେଇ ମାସ ଏମିତି ମାଛ ରହୁଛି, କିନ୍ତୁ ନଷ୍ଟ ହବାର ନାହିଁ ବରଫ ଦେଇକି ଆଣୁଛନ୍ତି।
ଆଚ୍ଛା ଆଚ୍ଛା ଗାଡ଼ି ନେଇକି ଯାଉଛନ୍ତି ବଡ଼ ଗାଡ଼ି ଯାଇ ଯାଇକି
ଯୋଉ ବଡ ଗାଡି ନୁହଁନ୍ତି ମାନେ ଯୋଉ ଜାହାଜରେ ଯାଉଛନ୍ତି। ଜଳଜାହାଜରେ ଜଳ ଜାହାଜରେ ଜଳ ଜାହାଜରେ ଯାଉଛନ୍ତି ସେ କେ ଏତେ ମାସେ ଦି ମାସ ପରେ ଆସୁଛନ୍ତି ଫେରିକି ସେ ପର୍ଯ୍ୟନ୍ତ ମାଛ ରହୁଛି ନା ନାଇଁ।
ରହୁଛି।
ସେ ପର୍ଯ୍ୟନ୍ତ ମାଛ ରହୁଛି କିନ୍ତୁ ଆହୁରି ରାସାୟନିକ ଜିନିଷ ମଧ୍ୟ ତାକୁ ଦଉଛନ୍ତି ଆଣିଲା ବେଳେ।
ଆିଲାବଡ
ଆଗେ ଆଗେ କଣ ଏମିତିଆ କରୁଥିଲ ଆଗେ ତ କିଛି ବରମର ବରଫ ବ ସୁବିଧା ନଥିଲା କି ଏମିତି ରାସାୟନିକ ପଦାର୍ଥ ନଥିଲା ଯାହା ମାଛକୁ ସତେଜ ରଖି ପାରଥାନ୍ତେ।
ଯାହା ଘର ପାଖରେ ପୋଖରୀ ହଉ କି ଘର ପାଖରେ ଆମର ଆମର ନଈ ହଉ ସେମାନେ ଉମ୍ ଯାଇକି ଲୋକମାନେ ଘରେ ଘରେ ସବୁ ଜାଲ ଥିଲା ଜାଲରେ ଧରିକି ଲୋକମାନେ ଆଣିକି ଘରେ କିଲେ ଦି କିଲେ ହଉ ଯାହାହେଲେ ଘର ପାଖରେ ଖାଉଥିଲେ କି ଘର ପାଖେରେ ଯୋଉ ଗ୍ରାମବାସି ଘର ପାଖରେ ଲୋକ ସବୁ ବାସିନ୍ଦା ରହୁଥିଲେ ତାଙ୍କୁ ବି କିଛି ଦଉଥିଲେ। କି ବିକୁଥିଲେ।
ଆଉ ଏବେ ଏବେ ତ ମାସେ ଦି ମାସେ ଲେଖା ରହୁଚି। ଆଉ ଲୋକ ଏତେ ବଞ୍ଚିବେ କେମତି?
ବାସ୍ ଠିକ୍ କଥା କହିଲେ ବନ୍ଧୁ। ଆଉ ବନ୍ଧୁ କେମତି କଣ ଚାଲିଲା କଣ କହୁଥିଲେ ହଁ କୁହନ୍ତୁ ମାଙ୍କ କଥା ହଁ।
ଜୁନ୍ ମାସ ଏଗାର ତାରିଖ ଦିନ ମୋ ଆପଣ ଜେଜେମା ଦେହ ନିଜ ଦେହ ତ୍ୟାଗ କଲେ। ପଣ ତ ଜାଣିଥିବେ ଆପଣ ତ ଜାଣିଥିବେ କେତେ ଦୁଃଖର କଥା ସମ ତେ ସେଦିନ ପ୍ରାୟ ସମସ୍ତେ ଖାଇ ନଥିଲେ ଖାଇ ନଥିଲେ ସକାଳେ ଆଳୁ ସକାଳ ଟାଇମରେ ମଲେ ସକାଳ ସମୟରେ ପ୍ରାୟ ଆଠ ଟା ତିରିଶ ସମୟରେ ନିଜେ ମରିଗଲେ ମାନେ ପ୍ରାଣତ୍ୟାଗ କଲେ।
ପ୍ରାଣତ୍ୟାଗ କଲେ।
ସେହି ସମୟରେ ସମସ୍ତେ ପୁ ଆ ସମସ୍ତଙ୍କ ମନ ଜାଣିଥିବେ ଆପଣଙ୍କ ତ ଜାଣିଥିବେ ଜଣେ
ଆଜ୍ଞା।
ଘର ଲୋକ ମରିଗଲେ ଅନ୍ୟ ଜଣଙ୍କ ଲୋକ ଘର ଲୋକର କେମତି ପରିସ୍ଥିତି ହୁଏ।
କଷ୍ଟ କେମିତି ହେଇଥିବ ଆଜ୍ଞା।
କେତେ କଷ୍ଟ ଲାଗେ ସେ ସକାଳୁ ଆମ ସେତେବେଳେ ଏତେ ସକାଳ ସମୟରେ ଘରେ ସମସ୍ତେ ପ୍ରାୟ ଉଠିନଥିଲେ।
ଆଜ୍ଞା।
ନିଦରୁ ଉଠି ନଥିଲେ ଆଉ ସେମାନେ ମଧ୍ୟ ଖାଇ ବିି କିଛି ନଥିଲେ।
ଆଚ୍ଛା ଆଚ୍ଛା।
ତାପରେ ଯେତେବେଳେ ସେ ସ ଜାଣିଆକୁ ପାଇଲେ ଯେ ସେ ଆଉ ନାହାଁନ୍ତି ମାନେ ମୋ ଜେଜେ ମାନେ ଆଉ ନାହାଁନ୍ତି ମରିଗଲେଣି ମାନେ ଜେଜେ ଦେହ ତ୍ୟାଗ କରିଦେଇଛନ୍ତି ସେତେବେଳ ପର୍ଯ୍ୟନ୍ତ ଆଉ କିଏ ଖାଇ ନଥିଲେ ଯେମତି ଆ ତା ଓ ଆମର ଏଠି ଅଛି ପୋଡା ହବାକୁ ଯାଆନ୍ତି।
ଆଚ୍ଛା ଆଚ୍ଛା ଆପଣଙ୍କ ଗ୍ରାମ ଗ୍ରାମ ପାଖେରେ ନା ଦୂରରେ?
ଆମ ଗ୍ରାମ ପାଖରେ ଶ୍ମଶାନ ଆମ ଗ୍ରାମ ପାଖରେ ହେଲା। ସେଠି ପୋଡା ହବାକୁ ଗଲେ ପ୍ରାୟ ସେତେବେକୁ ହେଇଗଲା ତିନିଟା ବେଳ। ଅପରାହ୍ନ ତିନିଟା ବେଳ ହେଇଗଲା। ମାନେ ସକାଳ ଆଠଟାରୁ ସକାଳୁ କେହି ଖାଇ ନଥିଲେ ଅପରାହ୍ନ ତିନିଟା ବେଳେ ଆମର ଏ ଟି ଖା ଖାଆନ୍ତି ଚୁଡ଼ା, ଦହି, କଦଳୀ, ଗୁଡ଼ ହୁଡୁମ ଇତ୍ୟାଦି ଏମତି କିଛି ପଦାର୍ଥ ମିଶେଇ ଖାଆନ୍ତି।
ଆଚ୍ଛା ଆଚ୍ଛା ମାନେ
ମାନେ ଇତ୍ୟାଦି କିଛି ପ୍ରକାର ଖାଦ୍ୟ ମିଶାଇ ଖାଆନ୍ତି। ସ ସକାଳେ ଆଠଟା ବେଳକୁ ଲୋକ କେହି ଖାଇନଥିଲେ ସକାଳୁ କେହି ଖାଇନଥିଲେ
ଆଠ ଆଠଟା ବେଳୁକୁ ମା ତ୍ୟାଗ କରିଥିଲେ ଉଁ ତିନି ଟା ବେଳେ ଯାଇଙ୍କି ଖାଇବା ହେଲା ନା କି?
ଆଜ୍ଞା।
ଆଚ୍ଛା ଆଚ୍ଛା ଏତେ ଲେ ଏତେ ସମୟ ଲାଗିଗଲା ନାଇଁ କି
ତାପରେ ସମତେ ଆମର ଏଠି ସବୁ ସରିଲାପରେ ତାପରେ ଆମର ଥିବା ସାହି ଭାଇ ମାନେ ଘର ପାଖରେ ଲୋକଙ୍କ ଥିବା ଆମର ଯୋଉମାନେ ଆମର ନିଜର ଲୋକ ହେଲା ତାଙ୍କ ଘରେ ମଧ୍ୟ ତା ତାଙ୍କ ଘରେ ମଧ୍ୟ ଏ ଏ ପଦାର୍ଥ ସବୁ ବଣ୍ଟା ଗଲା। ଯେତେବେଳେ ମୁଁ କହିଲି ପା ଯୋଉ ଚୁଡା, କଦଳୀ ଏଇ ଯୋଉ ଖାଦ୍ୟ ପଦାର୍ଥ ଚୁଡା, କଦଳୀ, ଦହି, ହୁଡୁମ, ଗୁଡ
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ବନ୍ଧୁବାନ୍ଧବ ସବୁ ଆସିଥିବେ ବନ୍ଧୁ?
ଆଜ୍ଞା ବନ୍ଧୁବାନ୍ଧବ ଆସିଲେ।
ଆଚ୍ଛା ଆଛା।
ଆମ ଏଠି ଆମ ଓଡିଶାରେ ଏଠି କଂସା ଖାଆଯାଏ ମାନେ
ଆଚ୍ଛା ଆଚ୍ଛା ଆପଣଙ୍କ ଗ୍ରାମରେ କଂସାପାତ ହଁ ଆମ ଆଡେ ବି ସେଇଆ ବନ୍ଧୁ କଂସା
ଭାତ ରନ୍ଧାଯାଏ ଭାତ ରନ୍ଧାରେ ପିଆଜ ରସୁଣ ସେଇଥରକ ଖାଆନ୍ତି ତାପରେ ସେ ଦ୍ଵିତୀୟ ଦିନ ଖାଆନ୍ତି ଯାହାକୁ କଂସା କୁହାଯାଏ। ସେଇଦିନ ପିଆଜ ରସୁଣ ଖାଆନ୍ତି। ତା ପର ଦିନ ଯାଇକି ନଅ ନଅ ଦିନ ରାତିରେ ନଅ କି ଯୋଉ ହୁଏ ସେଇଦିନ ଖାଆନ୍ତି ଯାଇକି ରାତିରେ ଖାଆନ୍ତି ଆଉ ଦିନରେ ଖାଆନ୍ତିନି ସେ ସେ ପର୍ଯ୍ୟନ୍ତ ବିନା ପିଆଜ ରସୁଣ ଆଉ ବିନା ତେଲରେ ଖାଆନ୍ତି ଯୋଉ ଆ କେତେବେଳ ଦୁଇ ଦିନରୁ ନଅ ଦିନ ଯାକେ ବିନା ପିଆଜ ରସୁଣ ଆଉ ତେଲରେ ଖାଆନ୍ତି ଖାଦ୍ୟ। ପ୍ରସ୍ତୁତ କରି ଖାଆନ୍ତି ବାହାରେ ବି କୌଣସି ତେଲ ମନ୍ତର କି ଆମିଷ ଖାଆନ୍ତି ନାହିଁ।
ଆଜ୍ଞା ବନ୍ଧୁ।
ଆମିଷ ଖାଆନ୍ତି ନାହିଁ ତା ପରଦିନ ନ ଯେତେବେଳେ ହେଲା ଆପଣ ଏଠି ସାତରେ ସମସ୍ତଙ୍କ ବନ୍ଧୁବାନ୍ଧବଙ୍କ ଘରକୁ ଯାଆନ୍ତି ମାନେ ଇଏ ସୂଚନା ଦବା ପାଇଁ।
ଆପଣ ବି ବହୁତ କଷ୍ଟ କରିଥିବେ ନାଇଁ କି ମାଙ୍କ ପାଇଁ। ଆପଣ ବହୁତ ବି କଷ୍ଟ କରିଥିବେ ନାଇଁ କି ବହୁତ ଧୋଡା ଧୋଡା ଦୌଡା ଧୌଡି କରିଥିବେ ବହୁତ ବି ଚାରିଆଡେ ବୁଲିଥିବେ ବନ୍ଧୁବାନ୍ଧବ ନାଇଁ କି? ବହୁତ କଷ୍ଟ କରିଥିବେ ଯାହା ହଉ ଆପଣ ମାଆଙ୍କର ଭଲ ଭଲ ଭଲରେ ଭଲରେ ଗଲା, ସୁଧିକ୍ରିଆ ସବୁ।
ଦେଖନ୍ତୁ ତାପରେ ନଅରେ ଆମର ସାତରେ ଯାଆନ୍ତି ଆଉ
ଆଜ୍ଞା।
ବନ୍ଧୁବାନ୍ଧବଙ୍କ ଘରକୁ ଆସିବା ପାଇଁ।
ଆପଣ ଟିକେ କଥାଟାରେ ଟିକେ ବନ୍ଧୁ ଆପଣଙ୍କ କଥା ଟିକେ ଶୁଭୁନି, ଟିକେ ଭଲ ଜାଗାକୁ ଟିକେ ଆସିଲେ। ହଁ ବନ୍ଧୁ କୁହନ୍ତୁ ଏବେ କୁହନ୍ତୁ।
ଦେଖନ୍ତୁ ଆମର ଦଶରେ ଦଶ ଲୋକରେ ବନ୍ଧୁବାନ୍ଧବ ଆସନ୍ତି। ନିଜର ଥିବା ଚୁଟି ଚୁଟି, ଦାଢି, ନିଶ ଇତ୍ୟାଦି ସବୁ କାଟି ଦିଅନ୍ତି। ମାନେ ମୂଳରୁ ଟୋଟାଲ ପୋଛି ଦିଅନ୍ତି, ଟୋଟାଲ ଆଉ ରଖନ୍ତାନେଇ କିଛି। ତା ଉଁ ଲୋକଙ୍କ କହିବା ଅନୁସାରେ, ତା ଯୋଉ ମରିଯାଇଛନ୍ତି ତାଙ୍କୁ ଅର୍ପଣ କରାଯାଉଛି।
ଆଚ୍ଛା ଆଚ୍ଛା ଆଚ୍ଛା।
ତାପରେ ଭୋଜି ତାପର ଦିନ ସେଦିନ ଆମର ଦଶ ଭାତ ଖାଆନ୍ତି, ଦଶ ଭାତ ଖାଇ ସାରିଲା ପରେ ବାହାର ଲୋକ ମା ମାନେ ଆମ ଘର ଲୋକଙ୍କୁ ଛାଡିକି, କୋଉ ବାହାର ଲୋକଙ୍କୁ ଛୁଆଁ ଛୁଇଁ କରନ୍ତି ନାହିଁ। ଏଇ ଘରେ ଜିନିଷ ପତ୍ର ଛୁଆ ଛୁଇଁ କରନ୍ତି ନାହିଁ, ଯୋଉ ଜିନିଷ ପତ୍ର ଛୁଆଁଛୁଇଁ କରିବେ ତାଙ୍କୁ ଦଶ ଦଶ ପର ମାନେ ଏଗାର ଦିନ ସକାଳୁ ଗାଧେଇବା ପୂର୍ବରୁ ସଫା କରନ୍ତି। ତାପରେ ଦଶ ଦିନ ଭୋଜି ଖାଇ ଭୋଜି ହେଇଥିବ, ତା ପରେ ଲୋକଙ୍କୁ ବ୍ରାହ୍ମଣ ଭୋଜନ କରି ତାପରେ ଏଗାର ଦିନ ସମସ୍ତେ ଗାଁ ଗ୍ରାମ ଲୋକଙ୍କୁ ଖାଇଆକୁ ଦିଅନ୍ତି ଆଉ।
ବନ୍ଧୁ ଶୁଣନ୍ତୁ ଆଉ ମୁଁ ରଖୁଛି ଏବେ, ମୁଁ ଟିକେ ଘରେ ମା ଡାକିଲେଣି। ହଁ- ମୁଁ ଟିକେ ଆସେ ବୁଝିଲ, ପରେ କଥା ହବା କେତେବେଳେ ଆଉ ବୁଝିଲେ। ରଖୁଛି ଜୟ ଜଗନ୍ନାଥ ଜୟ ଜଗନ୍ନାଥ।